ଭାଇିଲି।
ନମସ୍କାର ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ଆଉ କଣ ଦେହ ପା ଭଲ ନା ସବୁ।
ଆଜ୍ଞା ଦେହ ଭଲ ଅଛି ଆପଣଙ୍କର?
ହଁ ମୋର ତ ବହୁତ ଦେହ ଭଲ ଅଛି ଏବେ। ଆଉ ମୁଁ ତ ଚାହୁଁଛି ଏବେ ମୋର ତ ପ୍ରାୟ ଗୋଟେ ଟେଣ୍ଟ ଖୋଲିବା ପାଇଁ ମୁଁ ଚାହୁଁଛି ଟେଣ୍ଟ ଖୋଲିଲେ ମୋର କି କିପରି ସେ କିପରି କେମିତି କଣ ଚାଲିବ? କଣ ହବ ଷୋଳପୂଜା ବ୍ରତଘର ବାହାଘର ଅ ଯେମିତି ଏକୋଇଶିଆ ଏ ସବୁ
ଆପଣ ଚେଷ୍ଟା ଜାରି ରଖନ୍ତୁ ନିଶ୍ଚୟ ହବ।
ଆଜ୍ଞା ମୁଁ ଏ ଆପଣଙ୍କ ଏରିଆରେ ଯେଉ ବାହାଘର ବର୍ତ୍ ବ୍ରତ ଘର ଆଉ ଏଇ ସବୁ ଦୁଇ ଯାହା ହବ ଆଉ ମତେ ଟିକେ ଆପଣ ଜଣେଇବେ।
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣଙ୍କର ମା ମନସ୍କାମନା ପୂର୍ଣ୍ଣ ହେଉ ଏତିକି ମୋର ଜଗନ୍ନାଥଙ୍କ ପାଖରେ ମୋର
ଆଜ୍ଞା ଆଜ୍ଞା ଆ ଆପଣ ଆଜି କଣ କୋଉଠି ବୁଲାବୁଲି ପ୍ରୋଗ୍ରାମ ରଖିଛନ୍ତି ନା ନାଇଁ।
ଆପଣ ଭଲ ସମ୍ପୂର୍ଣ୍ଣ ହଉ ଆଉ ଏପା ଏମିତି କରିବାର ଉପାୟ କାହିଁକି ନେଲେ।
କାରଣ ମୋ କତିରେ ଏବେତ ପ୍ରାୟତଃ ପଇସା ପତର କିଛି ନାହିଁ ଗୋଟେ କୌଣସି ମୋ ଭବିଷ୍ୟତରେ ମୁଁ କଣ କରିପାରିବି ନ କରିପାରିବି ସେଥିପାଇଁ ମୁଁ ମୁଁ ଗୋଟେ ଟେଣ୍ଟ ହାଉସ୍ ଖୋଲିବା ପାଇଁ ଚେଷ୍ଟା କରିଛି। ଆଉ ଦେଖିବା ଯଦି ଆ ଦେହରେ ମୁଁ କେବେ ଉନ୍ନତି କରିଲି ଆ‌ ପରେ ମୁଁ ଭାବୁଛି ଗୋଟେ। ଭଲ ଭେରାଇଟି ଷ୍ଟୋର ଟେ ଉଁ ଭେରାଇଟି ଦୋକାନ ଖୋଲିବା। ପେଇଁ ଆ ଆଉ ଆପଣ କଣ ଆଜି ଖିଆ ଖି କରିଛନ୍ତି।
ଆଜ୍ଞା ମୁଁ ଆଜି ବର୍ତ୍ତମାନ। ଏ ଘ ଘରେ ହେଇଥିଲା ରୁଟି ଡାଲ ତାକୁ ଖାଇଛି। ଖାଇକି ବର୍ତ୍ତମାନ ଶୋଇବାକୁ ଯାଉଥିଲି। କିନ୍ତୁ ବତ୍ତ ବର୍ତ୍ତମାନ ଆମର। ବିଦ୍ୟୁତ ଯିଏ ଚାଲିଗଲା। ତେଣୁ ଅନ୍ଧାର ହେଇଯାଇଛି ତେଣୁ ଉଁ ଟିକେ ଅନ୍ଧାରରେ ଆମେ ବସିଛୁ।
ଆଜ୍ଞା।
ଆଜ୍ଞା।
ଅ ଆଉ ଏବେ ରାତି ରେ ରାତିଅ ଭୋଜନ କଣ ହବ?
ରାତ୍ରି ଭୋଜନ ତ ଅଁ ବର୍ତ୍ତମାନ ରୁଟି ଆଉ ଡାଲମା ଖା ହବ।
ଆଜ୍ଞା ଆଉ ଆମ ତ ପ୍ରାୟତ ଆଜି ନଈ। ନଈ ମୁଁ ନଈ ଗାଧେଇ ପାଇଁ ଯାଇଥିଲି ଗାଧେଇବାରୁ ବହୁତ। ଅ ବହୁତ ଭଲ ଭଲ ନଈରେ ବହୁତ ଅଳିଆ ଆବର୍ଜନା ଆସୁଛି ଆଗୁରୁ। ଆସିବା ଦ୍ଵାରା ଏତ ଦ୍ଵାରା ମୋ ଦେହ ହାତ ବହୁତ କୁଣ୍ଡେଇ କାଣ୍ଡେଇ ହବା ଦ୍ଵାରା ମୁଁ।
ହୁଁ।
ଘରକୁ ପଳେଇ ଆସିଲି ଘରକୁ ଆସିବା ଦ୍ଵା ଘରେ ଆସି ଆମର ଯୋଉ ପାଣି ଟ୍ୟୁବଲ୍ ପାଣି ଅ ଛି ସେଥେରେ ଗାଧେଇବା ମି ଗାଧେଇଲି। ଆପଣ କୋଉଠି କଁ ନଈରେ ଗାଧଉଛନ୍ତି ନା ଆଉ କଉଠି ଗାଧଉଛନ୍ତି।
ଆଜ୍ଞା ମୁଁ ନଈରେ ଗାଧୋଇବାକୁ ଭଲ ପାଏ କିନ୍ତୁ ଏଇ ବର୍ଷା ଦିନେ। ଆମ ନଈ ରେ ଦଳ ସବୁ ଭର ଭରିପୂର୍ଣ୍ଣ ହେଇଯାଇଛି ତେଣୁ ଗ୍ରାମ ପାଖରେ ଗୋଟେ ନଳକୂପ ଅଛି ସେ ନଳକୂପରେ ମୁଁ ଗାଧୋଇବା ପାଇଁ। ଯେ ଗାଧୋଉଛି ଗାଧେଇ
ଆମର ପ୍ରା ଆମର ତ ପ୍ରାୟ ଏଠି ବର ଗଛ ଉଷ୍ତ ଗଛ ଆମ ଘର ପାଖରେ ଭା ପ୍ରାୟତଃ। ଛଅଟି ଗଛ ଅଛି ପ୍ରାୟତଃ ସେ ପମ୍ ଆମ ବୟସ୍କ ଲୋକମାନେ କୁହନ୍ତି କି ସେ ପ୍ରାୟତଃ। ପଚାଶ ରୁ ଷାଠିଏ ବର୍ଷ ପାଖା ପାଖି। କି ହେଇଗଲାଣି ଆପଣଙ୍କ ଏରିଆରେ ଏଇ ସବୁ ଗଛ ଅଛି କି?
ଆଜ୍ଞା ଆମ ଗ୍ରାମରେ ଗୋଟିଏ ବଡ ବର ଗଛ ଅଛି ଆଜକୁ। ବର୍ଷର ଗଛ ଟି ମା ମନ୍ଦିର ଟିଏ ନିର୍ମାଣ ହେଇଛି ସେଠି। ମା ପୂଜା ହଉଛନ୍ତି ଗଛ ଓହଳରେ ପିଲାମାନେ ସବୁ। ଦୋଳି ଖେଳନ୍ତି ବହୁତ ଆନନ୍ଦ ଅନୁଭବ କରନ୍ତି। ଆଉ ଛାଇ ବି ବହୁତ ଯୋଗାଏ ଛାଇରେ। ବାଟୋଇ ମାନେ ଆସି ସେଠି ବିଶ୍ରାମ କରନ୍ତି। ବହୁତ ବଡ ପୁରାତନ ବରଗଛଟି ଏଁ ବହୁତ ଆନନ୍ଦ ଉଲ୍ଲାସ ଲାଗେ। ବସିଗଲେ ସେଠି ଶାନ୍ ନ୍ତି ଲାଗେ ଗଛ ହଉଛି ଆମର ଜୀବନ ଗଛ ଦ୍ଵାରା ଆମେ ଏଁ ଉମ୍ ଅମ୍ଲଜାନ ପାଉ ତେଣୁ ଆମେ ଜୀବନରେ ଗଛ ନିହାତି ଲଗେଇବା ଆବଶ୍ୟକ।
ଆଜ୍ଞା ଆଜ୍ଞା ଆଉ ଆପଣ। ଆପଣ ନିତିଦିନ ଜୀବନରେ ଆପଣ ସ ଯେମିତି ଆମେ ତ ସକାଳେ ଉଠୁଛୁ ଏବେ ତ ଆମେ।
ଆଜ୍ଞା।
କିଛି ବି କରିପାରୁନୁ କି କିଛି ନାହିଁ ଆମେ ସକାଳୁ ଉଠୁଛୁ ଉ ନିତ୍ୟ କର୍ମ ସାରଚୁ ନିତ୍ୟ କର୍ମ ସାରିବା ପରେ ଆ ଯେମିତି ଟିକେ ପାଠ୍ୟ କରୁଛୁ ପାଠ୍ୟ ପରେ ଏ ଖେଳକୁଦ ଆପଣ ନିତି ଜୀବନରେ ନିତିଦିନ ଜୀବନରେ ଆପଣ କଣ କଣ କରୁଛନ୍ତି କଣ? କରୁଛନ୍ତି ବ କହିବେ ଟିକେ।
ଆମେ ନିତ୍ୟ ନିତ୍ୟନ୍ଦିନ ଜୀବନରେ ଆମେ ସକାଳୁ ଉଠିଲୁ ଉଠିକି ଆମେ ଉ ଉଁ ଜୀବନର ଅ ନିଜର ନିତ୍ୟକର୍ମ ସାରିକି ନିଜ କର୍ମ କ୍ଷେତ୍ରରେ ବାହାରି ଯାଉ। କର୍ମ କ୍ଷେତ୍ରରୁ କାମ ସାରି ପୁଣି ଘରକୁ ଆସୁ ଘରକୁ ଆସିକି ଘରର କାମ ସବୁ କରୁ କାମ କରି ସାରିଲା ପରେ ଆ ପରିବାରରେ ଆନନ୍ଦ ଉଲ୍ଲାସରେ ବସିକି କଥାବାର୍ତ୍ତା ହଉ। ଏ ଏମିତି ଆମର ସୁଖମୟ ଜୀବନ ଜୀବନଯାପନ ହୁଏ।
ମୁଁ ତ ବଡ ଭାଇ ଭାବିଛି ଆଜି ପ୍ରାୟତଃ ଯେତେବେଳେ ଆମ ଘରକୁ ଯାଇ ନେବେ। ଏ ମୁଁ ତଳକୁ ଯାଇ ଏବେ ଆମେ ପ୍ରାୟତଃ ପଖାଳ ଆଳୁ ଚକଟା ଖାଇ ଦେଇେଇକି ପ୍ରାୟତଃ ମୁଁ ଭାବୁଛି ଏଇ ଯୋଉ ଗରମରେ ଆସିକି ଛାତ ଉପରେ। ବହୁତ ଭଲ ନିଦ୍ରା ଲାଗିପାରେ। ଆଜି ତ ପ୍ରାୟ ଆପଣଙ୍କୁ କଣ ଲାଗୁଛି ଆଜି ପ୍ରାୟତଃ ବର୍ଷା ହୋଇବ କି ନହୋଇବ?
ନାଇଁ ଆଜି ମତେ ଲାଗୁଛି ବର୍ଷା ହବାର ଯ ସମ୍ଭାବନା ନାହିଁ। ତେଣୁ ବହୁତ ଗରମ ଗୁଳି ଗୁଳି ଲାଗୁଛି। ତା ସହିତ ବିଦ୍ୟୁତ ସରାବର ବନ୍ଦ ରହୁଛି। ତେଣୁ ବହୁତ କ କଷ୍ଟ ଲାଗୁଛି ତେଣୁ ମୁଁ ବି ଛାତ ଉପରେ ଭାବିଛି ଏ ଯାଇକି ସେ ରାତିରେ ରାତି ଯ ଶୋଇବି ବୋଲି କି?
ଆଜ୍ଞା ଆଉ। ଆମର ତ ପ୍ରାୟତଃ ଆଜି ପ୍ରାୟତଃ କୋଡିଏରୁୁ ତିରିଶ ପିଲା ଖେଳକୁଦରେ ଆସିଥିଲେ। ଆପଣଙ୍କ ଗାଁରେ କେତେ କଣ ପିଲା ଆସୁଛନ୍ତି ନା ମୋବାଇଲ ରେ ସବୁ। ଅଏମ୍ ବସିକି ଗେ ଯୋଉ ଖେଳୁଛନ୍ତି।
ଆଜ୍ଞା ଆମ ଗ୍ରାମରେ ବର୍ତ୍ତମାନ ଏଇ ଦିଇ ଦିନ ତଳେ ବର୍ଷା ହେଇଯାଇଥିଲା। ଆମ ପଡିଆଟି ସମ୍ପୂର୍ଣ୍ଣ ଓଦା ଅଛି ତେଣ ପିଲାମାନେ ଖେଳକୁଦ କରିବାକୁ ଅସୁବିଧା ହଉଛି। ତେଣୁ ଆମର ଘର ପାଖରେ ଗୋଟିଏ ପାଲା ମଣ୍ଡପ ଅଛି ସେଠି ପିଲାମାନେ ଯୋଉ ବସିବା ଖେଳ ଆମର ଲୁଡୁ ତାସ ଖେଳନ୍ତି। ଏଁ ଆଉ ବ ଗ୍ରାମର ବୟୋଜ୍ୟେଷ୍ଠ ଲୋକମାନେ ସେଠି ବସିକି ଭଜନ କୀର୍ତ୍ତନ କରନ୍ତି। ଆଁ ବହୁତ ଭଲ ଲାଗେ।
ମୋର ତ ପ୍ରାୟତଃ ଆଜି ଗୋଟେ ପିଜୁଳି ଗଛରେ ପ୍ରାୟତଃ ଦିନରେ ଆଜି ମୋର ଗୋଟିଏ ଘଣ୍ଟା ସମୟ ଚାଲି ଯାଇଛି। କାରଣ ନା ମୁଁ ସେ ପିଜୁଳି ଗଛରେ ଚଢିଲି ଏମ୍ ପନ୍ଦର ରୁ ବାର ରୁ ପନ୍ଦରଟି ପିଜୁଳି ତୋଳିକି ଆଜି ଖାଇଛି ଖାଇବା ଦ୍ଵାରା ଏତତ୍ ଦ୍ଵାରା ଆମ ବଡି ରେ ବହୁତ ଷ୍ଟାମିନା ଆସିଲା ଆସିବା ଦ୍ଵାରା ଆମେ ବହୁତ ବଡି ଆଜି ବହୁତ ଭଲ ଚାଲିଛି।
ନାଇଁ ଦେହ ପ୍ରତି ପିଜୁଳିଟି ଆମର ବି ଗୋଟିଏ ପିଜୁଳି ଗଛ ଅଛି ସେ ପିଜୁଳି ଗଛରୁ ମୁଁ ଏବେ ପିଜୁଳି ପାରିକି ତାକୁ ଖାଇଲୁ ପିଜୁଳି ଖାଇବା ଦ୍ଵାରା ଆମ ଶରୀରରେ ବଳ ଆସିଥାଏ ପିଜୁଳି ହଉଛି ବହୁତ ଉପକାରୀ ଜିନିଷ ଆୟୁର୍ବେଦିକି ଗଛ ତାର ପତ୍ର, ଫଳ, ମୂଳ, ସବୁ ବହୁତ କାମ ଦିଏ। ତେଣୁ ଆ ଗଛ ଜୀବନରେ ହଉଛି ସବୁ, ଯେକୌଣସି ଗଛଟି ହଉ ଗଛ ଦ୍ଵାରା ଆମେ ବହୁତ ଉପକାର ପାଇଥାଉ। ତେଣୁ ଆମ ଜୀବନରେ ଗଛ ଲଗେଇବା ପାଇଁ ଆମେ ସଂକଳ୍ପ ବଦ୍ଧ ହବା ନିହାତି ଦରକାର।
ଆଜ୍ଞା, ଆଉ ଆପଣଙ୍କ ଘରେ କେତୋଟି ଗାଡି କଣ ଅଛି?
ଆମ ଘରେ ବର୍ତ୍ତମାନ ଆମର ଦୋଟ୍, ଦୁଇଟି ଗାଡି ଅଛି। ଏଁ ଏଁ, ଆଉ ସେଇ ସେଇଥିରେ ଆମେ ଗମନାଗମନ ପାଇଁ ଯିବା ଆସିବା କରୁ। ହଁ, ଆଉ ବ ସେଇଥିରେ ଯିବା ଆସିବା କରିବା ପାଇଁ ଭାଇ ଗାଡି ଚଲାନ୍ତି।
ଆମର ତ, ପ୍ରାୟତଃ, ବହୁତ ବଡ ଫ୍ୟାମିଲି, ବଡ ଫ୍ୟାମିଲି, ତା ଦ୍ୱାରା ଆମର ଦଶ ରୁ ବାରଟି, ଦଶର ଆଠ ରୁ ଦଶଟି ଗାଡି ଅଛି।
ବହୁତ ସ୍କୁଟି ଗାଡି ଅଛି ଏବଂ ବହୁତ ଭଲ ଭଲ ବାଇକ୍
ଆମର ବି ମୋଟର ସାଇକେଲ ଅଛି, ଆଜ୍ଞା।
ଆଜ୍ଞା, ଆଉ ଉଁ ଆପଣ କୋଉ କୋଉ ମାଛ ଖାଇବାକୁ ସବୁ ବହୁତ ଭଲ ପାଆନ୍ତି, ଯେମିତି
ମୁଁ ଆମର ନଈରେ ଏଠି, ଆମ ଆମ ଗ୍ରାମରେ ଗୋଟିଏ ନଦୀ ବହିଚି, ବିରୁପା ନଈରୁ ବାହାରିଛି ଗେଙ୍ଗୁଟି ନଦୀ ସେ ଛୋଟିଆ ନଦୀଟି, ନଦୀରେ କେଉଟ ମାନେ ଆସିକି ଜାଲ ପକାନ୍ତି, ସେଇ ତାଙ୍କଠାରୁ ଆମେ ମଉରାଳି, କରାଣ୍ଡି, କଣ୍ କଣ୍ଟିଆ ସବୁ ମାଛ କିଣିକୁ ତାଙ୍କଠାରୁ ଖାଉ, ବହୁତ ଉପକାରୀ ମାଛ, ଦେହ ପ୍ରତି ବି ବହୁତ ଭଲ। ସେଇ ମାଛ ଆମକୁ ସେ ଦିଅନ୍ତି, ଆମେ ଖାଇକି ବହୁତ ଶାନ୍ତି ଅନୁଭବ କରୁ।
ମୋର ତ ବୁଧବାରରୁୁ ରବିବାର ପର୍ଯ୍ୟନ୍ତ ପ୍ରାୟତଃ, ଦୁଇରୁ ତିନୋଟି ବାହାଘର ଭୋଜି ସାଙ୍ଗ ମାନଙ୍କର ଅଛି, ଆଉ ସେ ମତେ ସେ କହିଚନ୍ତି, ଯେମିତି ବି ଆସିବୁ ତୁ। ଏସବୁ କହିଚନ୍ତି, ଆପଣଙ୍କର ରବିବାର ଭିତରେ ଅଛି କି? ଆପଣ ମୋ ସାଙ୍ଗରେ ଯିବାକୁ କହିବେ, ଯେମିତି ମୋ
ଆଜ୍ଞା, ନିଶ୍ଚିନ୍ତ ନିଶ୍ଚିନ୍ତ, ମୁଁ, ଆମକୁ ସମୟ ବାହାର କରି ଯିବାକୁ ଚେଷ୍ଟା କରିବି। ଆପଣଙ୍କୁ କଥା ଦଉଚି, ନିଶ୍ଚିନ୍ତ ମୁଁ ରବିବାର ଆପଣଙ୍କ ସହିତ ନିଶ୍ ନିଶ୍ଚିନ୍ତ ଯିବି, ଆପଣଙ୍କ ସାଙ୍ଗର ବାହାଘର ରେ
ଆଜ୍ଞା, ଆଉ ଆଜି କଣ ମୁଁ ତ ଏମିତି ଭାବିଚି, ମୋର ସାଙ୍ଗସାଥି ବହୁତ ଭଲ ସାଙ୍ଗସାଥି ଅଛନ୍ତି, ଯେମିତି ମୋର ଅ ବହୁତ ଦ୍ଵାଦଶ ଶ୍ରେଣୀର, ଏ ଆମର ବାବା ବିଷ୍ଣୁ ସାମନ୍ତରାୟର କଲେଜ ର ବହୁତ ଭଲ ସାଙ୍ଗମାନେ ମତେ ଡାକିଚନ୍ତି, ଆପଣଙ୍କର ସବୁ ବାବା ଭୈରବନନ୍ଦ କଲେଜ ସରିବା ପରେ, ଆପଣ କେଉଁ କଲେଜରେ ପାଠ ପଢୁଥିଲେ?
ମୁଁ ଭୈରବାନନ୍ଦ କଲେଜ ସରିବା ପରେ, ମୁଁ ବିଷ୍ଣୁ ସାମନ୍ତରାୟ କଲେଜରେ ଏ ମହାବିଦ୍ୟାଳୟରେ ଆମ ଅଧ୍ୟୟନ କରୁଥିଲି, ସେଠି ମୋର ବହୁତ ସାଙ୍ଗସାଥି ଅଛନ୍ତି। ସେଠି ଆମର ଅଧ୍ୟାପକ ଯିଏ, ଆମୁକୁ ବହୁତ ଭଲ ପାଆନ୍ତି। ଶୃଙ୍ଖଳା ସହିତ ଆମେ ଶ୍ରେଣୀ ଗୃହରେ ବସୁ। ବହୁତୁ ସାଙ୍ଗ ମାନେ ସାଙ୍ଗ ହଉ। ପାଠ, ମନ ଧ୍ୟାନ ଦେଇ ପାଠ ପଢୁ। ଅ ଏବଂ ଖେଳକୁଦ କରିକି ଏଁ ଘରକୁ ଆସୁ।
ଆଉ ଆପଣଙ୍କୁ କେମ୍-ହଁ ମତେ ବି ବହୁତ ଭଲ ଲାଗେ ମୋ ସାଙ୍ଗସାଥି ବୁଲାବୁଲି ଆପଣଙ୍କୁ ଏଇ ଯଉ ମୁଁ ମୋର ଏବେ ନଜର ଆସିଲା ଗୋଟେ ଜାଗାରେ କି ଆପଣଙ୍କୁ ସଜନା ଶାଗ ଆଉ ସଜନା ତରକାରୀ ଖାଇବାକୁ କେମତି କଣ ଲାଗେ ସଜନା ଶାଗରେ? ଯେମିତି ଆମର ସଜନା ଶାଗ ତରକାରୀ ହୁଏ ଆମର ଆଉ ବଡି ଫଡି ପଡିକି ଆପଣଙ୍କୁ କେମତି କଣ ଲାଗେ ସେ ସବୁ?
ଆଜ୍ଞା ସଜନା ଶାଗ ଦେ- ଆଖି ପ୍ରତି ବହୁତୁ ଉପକାରୀ ଆଖିର ଦୃଷ୍ଟି ଶକ୍ତି କି ସେ ବଢ଼ାଇ ଥାଏ ସଜନା ଶାଗରେ ବହୁତ ଭିଟାମିନ୍ ଥାଏ। ତେଣୁ ଆମ ନିତିଦିନ ସଜନା ଶାଗ ଖାଇବାକୁ ଭଲ ଦେହ ପ୍ରତି ବହୁତ୍ ଭଲ।
ଠିକ୍ ଅଛି ଭାଇ। ଆଉ ହଉ ଭାଇ ନମସ୍କାର୍ ଜୟ ଜଗନ୍ନାଥ୍।
ଜୟ ଜଗନ୍ନାଥ୍।